ଆଉ କଣ କରୁଚ?
ଏଇନୁ ତ
ହ୍ୟାଲୋ।
ବର୍ଷା ତ ଯାହା ଯେମିତି ହଉଚି କାଲି ରାତିଠୁ କାଲି ବର୍ଷା।
ଇଆଡେ ତ କାଲି ତିନି ଦିନ ହେଲା ହଉଚି ଆମ ଆଡେ ଯେ ଆମ ଟାୱାର ଆସୁନି ଘର ଭିତରେ ଆଉ।
ହଁ ସେଇ ପା ତିନି ଚାରି ଦିନ ହବ ଏଇନା ଲଗାତାର ବର୍ଷା ହଉଚି ଯେ ହଉଚି।
ଆହୁରି ଚାରି ଦିନି ଖଣ୍ଡେ ହବ ମତେ ଲାଗୁଛି ଆଉ। ଲଘୁଚାପ ହେଇଛି ଆଉ। ମୁଁ ପଳେଇ ଆସିଲି ଆମର ଟାୱାର ଆସୁନି ଯେ। ଟାୱାର ଆସୁନି ଆମ ହିଙ୍ଗୁଳା ଠାକୁରଙ୍କ ଆଡେ ପଳେଇ ଆସିଥିଲି ଆଉ।
ଓ ହଁ।
ଆଉ କଣ ଖାଇ
ଆଉ କଣ ଖାଇବି? ବର୍ଷା ପାଗ ଦେଇଚି ଟିକେ ପକୁଡ଼ି ଛାଙ୍କି ଦେଲି ଆଉ।
ପକୁଡି
ହଁ।
ଓହୋ। ଆ ମ ମୁଁ ତ ଏଇନା ରୁଟି କି ଆଳୁ ଭଜା କରିଚି। ହେ
ସେଟା ଛାଙ୍କିଦେବା ଆଉ। ପକୁଡି ଦିଟା ଥିଲା ଅଳପ ବେସନ ଥିଲା। ମୁଁ କହିଲି ଦିଟା ପକୁଡ଼ି ଦିଇଟା କରିିକି ଖାଇବା ଆଉ। ହଁ ଅଛି ଯେ ସିଏ ଅଛି। ଆଉ ଟାଇମ ଅଛି ତାକୁ ଆଣିବା।
ଆଜି ଭଲ ବାରୁଟା ବା ଥିଲା!
ହଁ ଅଛି ଆଣିବା। ଆଉ କଣ? ଆଉ କଣ ତମେ ଖାଇଛ?
ସିଆଡେ ହଉଛି ନା
ହାଲୋ।
ମୁଁ କହିଲି ସିଆଡେ ବର୍ଷା ହଉଛି
ହଁ ବର୍ଷା ହଉଛି ବର୍ଷା ହଉଛି।
ଇଆଡେ ତ ସେଇଆ ଆଉ।
ବର୍ଷା ଟା ସବୁଆଡେ ହଉଛି। ଲାଗିଛି ବର୍ଷା ଟା। ଆଉ କଣ ଖାଇଛନ୍ତି? କଣ ଖାଇଛନ୍ତି? ଖାଇଛନ୍ତି କଣ?
ରୁ ରୁଟି ଆଳୁ ଭଜା ଆଳୁ ପୋ
ହଉ ଆଉ ନାଇଁ। ଅ ହଁ ଆଉ ସବୁ ଆଉ ସବୁ ଘରେ ସବୁ ଭଲ?
ହଁ ଘରେ ଭଲ ସବୁ।
ହଁ ଆଉ ଏଇ ତ ରଥଯାତ ଯାତ୍ରା ତ ପଳେଇ ଆଉଛି। କଣ କେମିତି ତ ବର୍ଷା ତ ଯାହାନେ ରଥଯାତ୍ରା ବେଳକୁ ତ ବର୍ଷା ହୁଏ।
ବ ବର୍ଷା ମତେ ଲାଗୁଛି ରଥଯାତ୍ରା କୁ ହବ ବୋଧେ ଆଉ। ଆ ଅଛି ସାତ ଦିନରେ ବର୍ଷା ଟା ଆଉ।
ହଁ ଷୋଳ ତାରିଖ ରଥଯାତ୍ରା ହୁଁ ବର୍ଷା ଟା ହବ। ଆଉ ବର୍ଷେଇ ଆଉ, ହଁ ରଥଯାତ୍ରା ପରେ ତ ଶ୍ରାବଣ ମାସ ଆସିବ। ଶ୍ରାବଣ ମାସ ରେ ବୋଲବମ୍ ଯାଆନ୍ତି ନା ନାଇଁ?
ତାନ ବର୍ତ୍ତମାନ ତଳି ନାଇ ଶ୍ରାବଣ ମାସ ମୁଁ ଯାଉନି, କିନ୍ତୁ କରୁଛି ଯାଉନି ଆଉ। ଗୋଡ ଟିକେ ମାନେ ମୋର ବିଣ୍ଡି ହେଇଛି ଯେ, ଖାଲି ଗୋଡରେ ଚାଲି ହଉନି ଆଉ।
ଓହୋ! ଆମର ଏଠି ସବୁ ବର୍ଷ ତ ଯାଉଛୁ ଆଉ। ପିଲା ଏ ଠୁଳ ହେଇକି ଆଉ। ସାଇ ପିଲା ସବୁ ଯାଉଚୁ ମିଶିକି ଆଉ।
ଓହୋ! ଆମର ତ ଆଡେ ତଳିିତଳା ସବୁ ପଚିଲାଣି ଫୁଲ୍ ବିଲାଯାଙ୍କ ପାଣି ଯେ
ଫୁଲ ଫ ହଁ ହଁ ବା। ବୁଲ ଲଗାତାର ବର୍ଷା ଟା ଲାଗିକି ରହିଛି ଆଉ ମଝିରେ ଟିକେ ଛାଡି ଯାଇଥାନ୍ତା ବର୍ଷା ଟା ବର୍ଷା ଛାଡ଼ିନି ଲଗାତାର ଲାଗିଛି।
ହଁ।
ହୁଁ।
ଏବେ ତ ତଳି ଚାରିଆଡେ ଏଇନେ ପଚିଲାଣି କଣ କରିବ?
ହୁଁ। ଆଉ ବୋଲବମ୍ କେମିତି କଣ ତମର ସେପଟେ ସବୁ ଯାଆନ୍ତି?
ସେଇଆ ତ ଚାକିରି ଚୁକୁରା ଏଇନେ ନାହିଁ। ବଇଚି ଘରେ ଆଉ। ଯାଇଥିଲି ଗୋଟେ ଜାଗାରେ ଥିଲି ଯେ? ବନ୍ଦ ଏଇନେ ଆଉ। ବର୍ଷା କ ଚାରିଆଡେ ବନ୍ଦ। ଆଉ ପ୍ଲାଣ୍ଟରେ ଯୋଡେ କାମ ଆଇଛି ଯେ ରଙ୍ଗ ପିଲା ନାହଁ ନ୍ତି ଆଉ କଣ କରିବ?
ହୁଁ।
ରଙ୍ଗ ପିଲା ମିଳିବ ତମ ଆଡେ?
ହଁ ଅଛନ୍ତି।
ଆ ଦେଖିଆ ଚାରି ପାଞ୍ଚ ଜଣ ବୁଝୁନ? ଏ ଡୁବୁରି ଆସିବେ ପ୍ଲାଣ୍ଟ କୁ?
ଉମ୍ ଏତେ ବାଟ ଯିବା ଆସିବା ପାଇଁ
ଏ ଯିବା ଆସିବା କଣ କରିବେ? ଏଇଠି ତ ରହିବେ ଆଉ। ରୁମ୍ ଦେଇଛି, ଲାଟିନ ଦେଇଛି, ସବୁ ଦେଇଛି। ରହିବେ ଆରାମସେ ଆଉ। ମାନେ ଘର କାମ ଗୁରା। ଲୁହା ପତ୍ର କିଛି ନୁହଁ।
ଲୁହା ହୁଁ।
ଆଉ କେତେବେଳୁ ଯିବ ଡିଉଟି?
ସିପା ଆ ଏଗାରଟା ଆ ଆଉ ରଥ ରଥଯାତ୍ରା କେମିତି କଣ ହୁଏ ତମ ଗାଁ ରେ ଟିକେ କହୁନ ତମ ଗାଁରେ ଟିକେ ରଥଯାତ୍ରା କେମତି କଣ ହୁଏ ଟିକେ କୁହ?
ଆଉ ରଥଯାତ୍ରା କଣ ଆମର ତ ଶଇଲା ଟା ହଉଛି ଇଏ ଏଇଟା କଣ କୁହାଯାଏ? ଏଟା ଏବେ ଗଲା
ହଁ ଏଟା
ଆମର ରଥ ରହିବ ଷୋଳ ତାରିଖ ଦିନ ହାତେ ଟଣା ହେବ। ହାତ ଟଣା ହେଇକି ରହିବେ ଠାକୁର ଯୋଉଠି ହାତେ ଟାଣିବେ ସେଇ ମନ୍ଦିର ପାଖରେ ରହିବେ ତା ପରଦିନ ସନ୍ଧ୍ୟା ହାତେ ଟଣାହବ ରଥ। ବଡ ଭୋଗ ଗୋଟେ ହବ ଯାଇକି ମାଉସୀ ଘଟେ ରହିବେ ମାଉସୀର ଆମ ଏଇଠୁ ହବ ଆମ ଆମେ ଯୋଉଠୁ ଟାଣୁଛୁ ସେଇଠୁ ହବ ଛଅ ସାତ କିଲୋମିଟର।
ଛଅ ସାତ କିଲୋମିଟର ହଁ ଏତେ ବାଟ ତଥାପି।
ଟାଣିବେ। ସେ ଗୋଟେ ଦିନ ଭିତରେ ଟାଣିକି ନେଇକି ମାଉସୀ ଘରଠି ଛାଡିବେ ରଥରେ ରାତି ରହିବେ ସଖାଳୁ ସଖାଳୁ ତାଙ୍କ ମାଉସୀ ଘରକୁ ଯିବେ ଆଉ ସେଠି ରହିବେ ସାତ ଦିନି ପୁଣି ରିଟର୍ଣ୍ଣ ଆଉ।
ହୁଁ ଆମ ଏଠି ଗାଁ ଭିତରେ ଯେମିତି ହଉଛି ଉଁ ସେଇ ମାନେ ରଥଯାତ୍ରା ଯାହା ଯେମିତି ଟଣାଯିବ ତାପରେ ରଥଯାତ୍ରାଠୁ ବାଉଡା ପର୍ଯ୍ୟନ୍ତ ସବୁ ଖାଇବା ପିଇବା ସବୁ ଏମତି ଜଲଦି ହୁଁ ହୁଁ।
ଆମ ଆମର ତ କଣ ଶୁଣୁଥିଲି ହଉଛି ପୁରୀ ପୁରୀ ବଡ ଦାଣ୍ଡ ଟା ହବ କପିଳାସ ର ବୋଧେ ଏ କପିଳାସ କହୁଚି ଏଟା କଣ ଆମର? ଛତିଆ ଛତିଆରେ କଣ କୁଉଡି ବଡ ଦାଣ୍ଡ କରିବେ। ଏଠି କୁଆଡେ ଠାକୁର ଠୁକୁରୀ ଆସିବେ ବୋଲି ମୁଁ ଶୁଣୁଥିଲି କଣ ହେଲା ଆଉ କାଁଇ ତ ହେଇନି ଏ ପର୍ଯ୍ୟନ୍ତ।
ଆଉ ତାପରେ ଆମର ଦି ତିନି କିଲୋମିଟର ଭିତରେ ସେମିତି ଉଁ ରଥଯାତ୍ରା ଆଉ ହୁଏ ସେଠି ଦୋକାନ ବାଡ଼ି ଏମିତି ସବୁ ବସେ ଏଁ ଭଲ ରକମରେ
ନା ଆମ ଆଡେ ଏତେ ଆମ ଆଡେ ଏତେ ଦୋକାନ ଦୁକେନି ବସେନେଇ। କିନ୍ତୁ ଦି ତିନିଟି ଦୋକାନ ବସେ ଏଇ ଯୋଉ ଜଳଖିଆ ଦୋକାନ ଗୁଡା ଆଉ।
ହଁ ନା ଆମର ତ ଗାଁରେ ତ ଏମିତି ଟାଣି ଦେଇକି ପ୍ରସାଦ ଫ୍ରସାଦ ଖାଇବାଟା ଦିଅନ୍ତି। ଯୋଉଟା ଟିକେ ଦି ଚାରି କିଲୋମିଟର ଦୂରରେ ଯୋଉଟା ହୁଏ ମାନେ ଏନ୍ ଏଚ କଡରେ। ସେଇ ସେଇଟାରେ ଦୋକାନ ଫୋକାନ ବସେ ଛୁଆଙ୍କ ପାଇଁ ଦୋଳି ଫୋଳି ଏମିତି ସବୁ ଆସେ ଆଉ।
ହଁ।
ହୁଁ ଆଉ ତମ ଆଡେ ଗଣେଶ ପୂଜା କେମିତି କଣ?
ଆଉ ଗଣେଶ ପୂଜା ଆମ ଆଡେ ଏ ଟୋକା ଦଳ ଆଗରୁ କରୁଥିଲେ। ଏବେ ଆଉ ଗଣେଶ ପୂଜା ଯାହା ସ୍କୁଲ ରେ କରୁଛନ୍ତି ସେମିତି ଛୋଟ ଛୋଟ ଛୁଆର ଯଦି ଛୋଟ ଛୋଟିଆ ମୂର୍ତ୍ତିଟେ ଆଣିକି ଗାଁ ମଣ୍ଡପରେ କରୁଛନ୍ତି ନହେଲେ ନାଇଁ ଆମର ବା ଆଉ ଗୋଟିଏ ହଉଛି ଅଷ୍ଟପହରୀ ଆମର ଗୋଟେ ହଉଛି ଅଷ୍ଟପହରୀ ଗୋଟେ ହଉଛି ଲକ୍ଷ୍ମୀ ପୂଜା।
ହଁ।
ଏଇ ଦିଟା ପୁରା ମାର୍କେଟ ତାପରେ ହଉଛି ଆସ ଆମର ହୋଲିଟା ହୋଲିଟା ତ ଇଏ ନୁହଁ ଆଉ।
ହୁଁ ହୁଁ ଅଷ୍ଟପହରୀ କେମିତି କଣ ସବୁ।
ଅଷ୍ଟ ପ୍ରହରୀ ଆମର ଆସନ୍ତି ଚାଳିଶ ଦଳ ଭଳିଆ କୀର୍ତ୍ତନିଆ।
ହଁ।
ଚାଳିଶ ଦଳ ଭଳିଆ ଆସିବେ ଦଳକା ନିଅନ୍ତି ଅଠର ହଜାର ସତର ହଜାର ଏମିତି ନିଅନ୍ତି।
ଓ ପଇସା ନିଅନ୍ତି ଆମର ତ ପଇସା ନିଅନ୍ତିନି ଏପଟେ ସେମିତି। ପଇସା ନିଅନ୍ତି କଣ ଯଦି ଆମେ ଯାଇଥି ମୁଁ। ଯଦି ଆମେ ଯାଇଥିବୁ ତାଙ୍କ ଇଏକୁ ଆସ ହଁ ହୁଁ।
କଣ କହିଲ।
ମୁଁ କହିଲି ପଇସା ଯୋଉ ଆମେ ଦୂର ବାଟରୁ ଡକଉ ଡୁବୁରି। ଆମେ ତ ଯୋଉଠିକି ଯାଉ ସେମାନେ ପଇସା ନିଅ-ନିଅନ୍ତିନି କି ଆମକୁ ଦିଅନ୍ତିନି। ସେମାନେ ଆମର ଆସନ୍ତି ଆମେ ତାଙ୍କର ଯାଉ ଯାହା ମାନ୍ୟଟା ଦିଅନ୍ତି। କିନ୍ତୁ ଆମେ ଯୋଉ କି ବାହାରୁ ମଗୌ ସେଇମାନେ ପଇସା ନିଅନ୍ତି।
ସେଇମାନେ ପଇସା ନିଅନ୍ତି। ହଁ ଆମର ବି ସେଇଆ ଆଉ।
ହଁ ଆମର ଆମର ଡୁବୁରି ଯାଜପୁର ଆଉ ଗୋଟେ ଗୋଟେ ଛ ତିଆରୁ ଆସନ୍ତି ଏକରେ ଆମର କପ ପିଳାସ ଏମତି କେତେ ଦଳ ଆସନ୍ତି ସେମାନେ ପଇସା ନିଅନ୍ତି।
ଓ ଆଉ ପଇସା ନ ଦେଇକି ତାଙ୍କ ହଁ ତାଙ୍କ ଅଷ୍ଟ ପ୍ରହରୀରେ ତମେ ଯାଆନ୍ତ। ସିଏ ତମ ଇଏକୁ ଆସନ୍ତେ ପଇସା ନିଅନ୍ତେ ନାହିଁ।
ନିଅନ୍ତିନି ଯାହା ମାନ୍ୟଟା ଦିଅନ୍ତି ଗୋଟେ ଠାକୁରଙ୍କ ହିସାବରେ ଦିଅନ୍ତି ଆଉ ହଁ।
ହୁଁ ତାହାନେ ସେଇଟା ଭଲ ହୁଏ ଅଷ୍ଟପ୍ରହରୀ ନା ତମ ଗାଁରେ?
ହଁ ଆମ ଆଡେ କହୁଚି ପା ଅଷ୍ଟପ୍ରହରିଟା ଆମର ଗୋଟେ ଯାତ୍ରା ଭଳିଆ ହୁଏ।
ହଁ।
ଆମର ନଗର ଟା ବାହାରିବେ ବାରୁଟାରେ ସରିବ ଆମର ସନ୍ଧ୍ୟା ସାତୁଟାରେ।
ହୁଁ ସେ ଅଷ୍ଟ ପ୍ରହରିରେ ସବୁ ବନ୍ଧୁବାନ୍ଧବ କୁଣିଆ ବନ୍ଧୁବାନ୍ଧବ ସବୁ ଆସ ଥିବେ। ସବୁ ଘର ମାନଙ୍କରେ କୁଣିଆ ବନ୍ଧୁ ବାନ୍ଧବ।
ଆମର ଟୋକା ଦଳ ଗୋଟେ ଅଲଗା ନାଚିବେ ତାଙ୍କ କୀର୍ତ୍ତନିଆ ଯୋଉ ଛ ଯୋଉ ଆଠ ନଅ ଦଳ ରହିବେ ଦିନକୁ ଦିନରେ ସିଏ ତାଙ୍କର ନାଚିବେ ଆଉ ଅଲଗା ଆଉ।
ହୁଁ ହୁଁ ଗାଁ ପିଲା ଯେତିକି ଅଛେ ସିଏ ଗୋଟେ ଅଲଗା ତାଙ୍କର ସବୁ
ହଁ।
ନାଚିବେ ଆଉ।
ହଁ ଯୋଉ ଟୋକା ଦଳ ସବୁ କରନ୍ତି ତାଙ୍କର ସବୁ ଡ୍ରେସ ଅଲଗା ଆସେ ପଞ୍ଜାବୀ କି କୁର୍ତ୍ତା ଆସେ ଗୋଟେ ଗୋଟେ କ ଅ ଗୋଟେ କଲରର ସେମାନେ ତାଙ୍କ ଅଲଗା ନାଚନ୍ତି ଆଉ।
ହୁଁ।
ଆଉ ହୋଲିଟା ବି ସେମିତି ଆଉ ଲକ୍ଷ୍ମୀ ପୂଜା ବି ଆମର ସେଇଆ ଆଉ।
ହୁ ଲକ୍ଷ୍ମୀ ପୂଜା ସେ ଗାଁରେ ହୁଏ ନା?
ହଁ ହଁ ଗାଁରେ ଆମର କରନ୍ତି କୋଡିଏ ପଚିଶି ଜଣ। ଇଏ ଲକ୍ଷ୍ମୀ ପୂଜା ଜଣକା ତିନି ହଜାର ପଚିଶହ ଏମିତି ଚାନ୍ଦା ଆଉ।
ତାହାଲେ ଏଇ ଦିତାଟା ଭଲ ହୁଏ। ଆମର ଗଣେଶ ପୂଜାଟା ଗଣେଶ ପୂଜା ଟା ଭଲ ହୁଏ।
ଗଣେଶ ପୂଜା ଟା ତମ ଆଡେ ଭଲ ଆଉ।
ହୁଁ ଗଣେଶ ପୂଜା ଟା ହୁଏ ପୁରା କଣ୍ଟେଷ୍ଟ ଭାବରେ ପିଲା ସବୁ
ନାଇଁ ଆମ ଗାଁ ପାଖରେ କରୁଛନ୍ତି ଆମ ଗାଁ ପାଖରେ ଗଣେ ପୂଜା କରୁଛନ୍ତି କିନ୍ତୁ ଆମେ କରୁନୁ ଆଉ। ଆମ ଗାଁଠୁ ଦି ଗୋଟେ କିଲୋମିଟର ଦୂରରେ କରୁଛନ୍ତି ଆଉ
ହଁ ସେଇଟା ପିଲାଙ୍କ ମନ ଏକାଠି ଗୋଟେ ହେଇକି ଇଏନେ ହବ। କା ମନ କାହା ଇଏରେ ଇଏ ତା କାମରେ ଗଲା ସିଏ ତା କାମ ରେ ଗଲା
ହଁ ଦୁଇରେ ବର୍ଷକୁ ଏତେ କଲା ବେଳକୁ ପଇସା ପତ୍ର ଦେଲାବେଳକୁ ଅଠାଠିକି ହେଇଯାଉଛି
ହଁ ସବୁ
ଚାରି କି ଲକ୍ଷ୍ମୀ ପୂଜାକୁ ଆମେ ଦଉଛୁ ତିନି ହଜାର ଅଷ୍ଟପ ପହରୀକୁ ଦଉଛୁ ତିନି ହଜାର ହୋଲିକି ଦୋଉଛୁ ପାଞ୍ଚଶହ ନାଖା। ହେଣି ଗଣେଶ ପୂଜା କରିବ ସ ହଁ ହୋଲିରେ ଆମର ସେମିତି ଭଲ ହଉଛି। ଘର ଘର ସବୁ ଯାଉଛୁ ବୁଲିକି ମିଠାମୁଠି ଦଉଛୁ ଯାହା ଖୁସିରେ ସେମାନେ ଦଉଛନ୍ତି। ରଙ୍ଗ ମାରିିକିରି ଆଉଚୁ ଆଉ।
ହୁଁ ହୋଲି ସେଟା ଭଲ ହୁଏ ତମ ଗାଁ ରେ ନା?
ହଁ ଏଇ ଦି ତିନିଟା ଆମର ଭଲ କରୁ ଆଉ।
ହଁ ପ୍ରସେସନ ହେଇକି ପୁରା ହୋଲି ପୁରା ଗୋଟେ
ପ୍ରସେସନ କରିକି ଏଇଟା ଟିକେ ବାଗେଇକି କରୁ ଆଉ।
ହୁଁ। ଆମର ବି ଗଣେଶ ପୂଜା ଇଏ ସବୁ କ୍ଲବକୁ ନେଇକି ପୁରା ଧୁମଧାମ ରେ ପୁରା ହୁଏ ପୁରା କଣ୍ଟେଷ୍ଟ ଭାବରେ ପୁରା ଇଏ ସିଏ ଏଇ ଭଳିଆ ଜିନିସଟା ଆଣିଲା ଆମେ ତାଙ୍କଠୁ ଆଉ ଟିକେ ଅଧିକ ଆଣିବା। ସିଏ ଥିବେ ଥିବେ କହିବେ ଆମେ ଆଉ ଟିକେ ଅଧିକା ଆଣିବା ଏଇ ଟାଇପ ର ଆଉ।
ବା ମାନେ ବାଦଟା ଚାରିଆଡେସେଆ ସିଏ ବାଗେଇ କଲେ ଆମେ ତାଙ୍କୁ ଟିକେ ଅଧିକର କରିବା। ନା ଚାରିଆଡେ ସେ ଆମର ତ ସେମତି ଅକ୍ଟୋବରେ ଏକରେ ଦଳ କରନ୍ତିି ମହାନ୍ତି ସାହି ବୋଲି ସିଏ ଟିକେ ବାକି ଗ ଗଲା ତାଙ୍କଟ ଆଉ ଟିକେ ବାଗେଇ
ଆଉ ଟିକେ ବାଗେଇ କରିବା ଅଷ୍ଟପରି ତାଙ୍କର ଆସୁଛନ୍ତି ଦଶ ଦଳ। ଆମର ଆଉ ପାଞ୍ଚ ଦଳ ଅଧିକ ଆଣିବା ପଇସା ଦେଇକି।
ଆ ଚାରିଆଡେ ସେଇଆ ଚାଲୁଚି ଆଉ।
ହୁଁ ସିଏ ଦେଖିବେ ଯେ ଦେଖିବେ ଆମର ଯାଉ ତାଙ୍କର ଭଲ ହେଇଛି।
କିନ୍ତୁ ଏଇଆ ସେମାନେ ଝିଅ ପିଲା କ୍ରିତନିଆ ଆଣନ୍ତି ଆମେ ଆଣୁନୁ ଆଉ କୁଞ୍ଜ ଭିତରେ ଝିଅ ପିଲା ପୁରଉନୁ ଆଉ। ଝିଅ ଦଳେ ଆସନ୍ତି ଯେ ଆମେ ହେରା ଆମେ ହ ଆଉଛନ୍ତି ଯେ, ଆମେ ହେରା କୁଞ୍ଜ ଭିତରେ ପୁରୁଉନୁ।
ଓ ହୋ।
ଆମର ଏକର ସାହି ରେ ପୁରାନ୍ତି କୁଞ୍ଜ ହୁଏ, କିନ୍ତୁ ଆମେ ଏରା ପୁର ଉନୁ ଝିଅପିଲାଙ୍କୁ ଠାରଙ୍କଇଏରେଝିଅ ପିଲାଙ୍କୁ ।
ଉଁ ହୁଁ। ନାଇଁ ନା ସବୁଆଡେ ତ ସେଇ ଜିନିଷ ଟା ଚାଲିଛି ଆମର ଏପଟେ ସୁଧା ସେମିତି ଆସୁଛନ୍ତି ଝିଅ। ଦଳ ସବୁ ଆସୁଛନ୍ତି। ସବୁଆଡେ ନା ହେଇଗଲା ଆଗରୁ ତ ଇଏଥିଲା ଏବେ ଏବେ ତ ବାହାରିଛନ୍ତି ମାନେ ସେ ଝିଅ। ସ୍ତ୍ରୀ ଲୋକ ଆମେ ସବୁ ତାଙ୍କର ଗ୍ରୁପ୍ ହେଇକି ତାଙ୍କର କୀର୍ତ୍ତନ କରୁଥିଲି ସୁ। ହୁଁ ଚାଳିଶ ହଁ ଝିଅ ଇଏ ଦଳ ଭଲ ବଢିଆ ମାନେ ଆମର ଆସିଥିଲେ ଗଲା ବର୍ଷ। ବଢିଆ ନାଚୁ ମାନେ ନାଚ ଗୀତ ହୋଉ
ଏ ଝିଅ ପିଲା ଭଲ ନାଚୁଛନ୍ତି କିନ୍ତୁ କଣ ଗୋଟେ ରହିଯାଉଛି ତାଙ୍କର ପ୍ରୋବ୍ଲେମ ଆଉ।
ହଁ।
ସେଇଠି ଆମେ ଝିଅ ପିଲା କୀର୍ତ୍ତନିଆ ପୂରଉନୁ ଗୋଟେ ଥର ଆଣିଥିଲୁ ଯେ ତାଙ୍କର ଏମିତି ପ୍ରୋବ୍ଲେମ ହେଲା ଯେ ସେ ଆଉ କୁଞ୍ଜରେ ପସିଲେନି ସେଇଦିନ ଠୁ ଆମେ ଝିଅ ପିଲା କୀର୍ତ୍ତନିଆ ଆ ।
ହୁଁ ହୁଁ ହୁଁ। ଓ ହୋଉ
ହଁ ହଉ। ।